ହାଲୋ
ହଁ ଭାଇ ନମସ୍କାର।
ହୁଁ ଜୟ ଜଗନ୍ନାଥ ଆପଣଙ୍କୁ ମୁଁ ୍ାଟସପ ରେ କଲ କରିୁଥିଲି କି ମାନେ
ଆଜ୍ଞା।
ମୁଁ ତାଙ୍କୁ ମେସେଜ କରିଦି ସିଏ ଫୋନ କରନ୍ତିନି। ମୋର ଜିରୋ ସେକେଣ୍ଡ ପଡିଯାଏ ସେଥିପାଇଁ ମୁଁ ଆପଣଙ୍କୁ ହଟସପ ରେ ଫୋନ କରିଥିଲି। ହୋଉ ଆଜ୍ଞା ଏବେ କଣ କରୁଛନ୍ତି?
ଏଇଠି ବସିଛି।
ଆଜ୍ଞା କଣ ସ ଖାଇଛନ୍ତି ଆପଣ?
ଖାଇଛି ଏମିତି ଆମିଷ ଭାତ ମାଛ ତରକାରୀ। ଡାଲି ସାମ୍ପଡ଼
ଆଜ୍ଞା। ହ
ଆଉ ଭାଇ ଆପଣ କଣ ଖାଇଛନ୍ତି?
ମୁଁ ଗରମ ଭାତ ଅଣ୍ଡା ଚକୁଳି ଟାବର ଡାଲି ଆାକୁ ସଲଟ
ଓହୋ। ଆଉ ଆପଣଙ୍କ ଦେହ କେମିତି ଅଛି?
ହୁଁ ଦେହ ଫିଟ ଅଛି ଭଲ ଅଛି।
ଘରେ ସମସ୍ତ ଙ୍କ ଦେହପାଆ ଭଲ ଅଛି?
ମର ଦେଶ ଭରା ଅଛି।
ଘରେ କିଏ କିଏ ଅଛନ୍ତି?
ଘରେ ବାପା ଡାଡା ମା ଖୋଡ଼ି। ଭାଇ ଭଉଣୀ ବଡ଼ପା ବଡ଼ମା।
ଆଉ? ଆପଣଙ୍କ ଘର ଆଡେ ମେଘ ତ ହୋଉଥିବ?
ଆଜ୍ଞା ଏବେ ହୋଉ ଥିଲା ଏବେ ହୋଉନି।
ଆମ ଘର ଆଡେ ବର୍ଷା କାଚୁଛି ଏବେ।
ଏବେ ଆପଣଙ୍କଡ ବର୍ସା ହୋଉଚି।
ହଁ।
ଆଜ୍ଞା ଏବେ ଆମ ଆମ ଆଡେ ହଉଥିଲା ଜଷ୍ଟ ବର୍ଷା ଛାଡିଚି।
ଏବେ ହଉଛି ବର୍ଷା ଆମର।
ଆପଣଙ୍କ ଆଡେ ଏବେ ହଉଚି।
ହଁ
ଆଜ୍ଞା ଆପଣ କଣ କରନ୍ତି ଏମିତି ଏଜୁକେସନ ଲାଇନ
ସାରିଲଣି।
ପାଠ ପଢା ସଇଲାଣି ଆଜ୍ଞା।
ହଁ।
ଏବେ ଏବେ ଆଉ କଣ କରହୁଛନ୍ତି ପ୍ରାୟ ନେଇକି ଯାଓ କି
ଏମତି
ଆଜ୍ଞା ଆଜ୍ଞା।
ଷ୍ଟୁଡେଣ୍ଟ
ଆଜ୍ଞା
ଦେହ ଭଲ ଅଛି।
ଆଜ୍ଞା।
ଆଉ ଏବେ କଣ କରୁଚନ୍ତି ଆପଣ?
ଏବେ ଫାଟ ପଢା ଚାଲିଛି ଆମର ସଇଲାଣି କମ୍ପି କମ୍ପିଟେଟିଭ୍ଡି ଲାଇନ ଲାଇନ ଚାଲିଛି ଆଉ। ଆପଣ ଫ୍ରି ଟାଇମ ରେ ବସିଲା ବେଳେ କଣ ପସନ୍ଦ କରନ୍ତି କରିବାକୁ। ଯେମିତି ହବି ଆପଣଙ୍କର।
ଖେଳିବା।
ଖେଳିବା କୋଉ ଖେଳ କ୍ରିକେଟ ନା ଫୁଟବଲ ନା ହ୍ୟାଣ୍ଡ ଭଲି। କ୍ରିକେଟ୍।
ହଁ।
କ୍ରିକେଟ ଆପଣ କା ଫ୳୲ନ ବିରାଟ କୋହଲି ଏମସ୍ ଡି ରୋହିତ ଶର୍ମା ହାର୍ଦ୍ଦିକ ପାଣ୍ଡିଆ କୁନାଲ କେ ରାହୁଲ ହାର୍ଦ୍ଦିକ ତାହେଲେ ଫିନିସର ଫିନ୍ ଫ୳୲ନ ଆପଣ?
ହଁ
ଆଜ୍ଞା। ଓ ଏ ଆଉ ଆପଣ କୋଉ ଜାଗା ବୁଲିଛନ୍ତି ଯେମିତି ଆମର ତୀର୍ଥ ସ୍ଥାନ ବୋଲି ପୁରୀ। କପିଳାସ ବୁଝୁଛନ୍ତି ଆଜ୍ଞା।
ତ ରାମଚଣ୍ଡୀ।
ଆଜ୍ଞା ଆଉ କପିଳାସ ଯାଇଛନ୍ତି କେବେ?
କପିଳାସ ଯାଇନି। ହ
ଆଜ୍ଞା ଆଉ ରଥଯାତ୍ରା ଯିବାର ପ୍ଲାନିଂ ଅଛି ଆପଣଙ୍କର।
ହଁ ଯିବାର ତ ଅଛି ସାଙ୍ଗ ମାନଙ୍କ ସାଙ୍ଗେରେ।
ଆଜ୍ଞା ଆଉ ରଜ ଆପଣ କେମିତି କାଟିଲେ ଆପଣଙ୍କ ଏରିଆରେ।
ରଜ ତ ବହୁତ ଭଲ ମଜା ମସ୍ତିରେ କଟିଲା ସାଙ୍ଗ ମାନଙ୍କ ସାଙ୍ଗରେ ଭୋଜି କରି ବୁଲାବୁଲି କରି
ଆଜ୍ଞା। ଆଉ ଆପଣ ଏମିତି କଣ ରଜରେ ଅନୁଭବ କରିଛନ୍ତି ଆପଣଙ୍କୁ, ଆପଣ ଆମକୁ କାରିଆ ମାଧ୍ୟମରେ ଜଣେଇବେ। ଯେମିତି ଆପଣଙ୍କର ଆପଣଙ୍କ ଏରିଆରେ ଯେମତି ରଜ ମହୋତ୍ସବ ହେଇଥିଲା। ସେମତି ଆପଣ ଆମକୁ କୁହନ୍ତୁ, ଯେ ଆମ ଏରିଆରେ ଆମେ ଏମିତି କରିନୁ। ଆପଣଙ୍କ କଥା ଶୁଣି ଆମେ ଆମ ଏରିଆରେ ରଜ ମହୋତ୍ସବ ସେମିତି କରିବୁ ଆଉ।
ହଁ। ଆମ ଏରିଆରେ ଏ ଏମିତି ନର୍ମାଲି ଆଗରୁ ତ ଚାଲିଥିଲା ଏବେ ପିଲା ସବୁ ଚାକି ଚାକିରୀ କଲେଇଁ ବାହାରେ ରହିଲେଇଁ।
ଆଜ୍ଞା।
ଏବେ ସେମିତି କିଛି ଖାସ ନାହିଁ, ଏ ବି ଆଗୁରୁ ଖେଳ ହଉଥିଲା, ଏ ରଜ ଦୋଳି ବି ଲାଗୁଥିଲା, ପାନ ଫାନ ଖାଉ, ବୁଲଉଁ। ଏବେ ତ ପିଲା କେହିନାହାଁନ୍ତି, ଏମତି କିଛିଟା ପିଲାଙ୍କ ସାଙ୍ଗରେ ବସିକି ଖେଳିବା କଥା, ଗାଡି ଧରିକି ଯିବା କଥା, ବୁଲିବା କଥା।
ଆଜ୍ଞା। ଆଉ ଆପଣଙ୍କର ହବି, ଆପଣଙ୍କୁ କୋଉ ଫୁଡସ୍ ଖାଇବାକୁ ଭଲ ଲାଗେ? ସବୁ ଭେଜ୍ ଫୁଡସ୍ ତ ଗଲା ଫାଷ୍ଟ୍ ଫୁଡ୍ ଜିନିଷ, ଫାଷ୍ଟଫୁଡ୍ କୁହନ୍ତୁ କି ଭେଜ୍, ନନ୍ ଭେଜ୍ କୁହନ୍ତୁ କୋଉ ଜିନିଷ ଖାଇବାକୁ ଭଲ ଲାଗେ?
ସେମିତି କିଛି ନାହିଁ ତ ଫାଷ୍ଟଫୁଡ୍, ମ୍ୟାଗି ଇପୀ, ଏମତି
ଆଜ୍ଞା। ଆଉ ଆମିଷ, ନିରାମିଷ ମଧ୍ୟରେ କୋଉ ତରକାରୀ ଆପଣଙ୍କୁ ଭଲ ଲାଗେ?
ଆମିଷ ମଧ୍ୟରେ ମାଂସ।
ଚିକେନ? ଆଜ୍ଞା। ଆ ସାଧା ଭିତରେ?
ପନିର୍।
ଆଜ୍ଞା। ଆପଣ ନିଜେ ତିଆରି କଣ କରି ଜାଣିଛନ୍ତି? ଯେମତି କିି ଚିକେନ, ପନିର।
ସେଗ ସବୁ କିଛି କରିଦେବି।
ଆଚ୍ଛା।
ସାଙ୍ଗମାନଙ୍କ ସାଙ୍ଗରେ ମିଶିକି କଲାବେଳେ ଭୋଜି, ଆମେ ସମସ୍ତେ ମିଶିକି କରିଦଉ।
ଆଜ୍ଞା।
ତ ଭାଇ, ଆପଣଙ୍କ ଆଡେ କେମିତି ରଜ ପାଳନ କରାଯାଏ?
ଆମର ମହାଉତ୍ସବ ହେଇଥିଲା। ଉଁ ହୁଁ, ଗାର୍ଲ୍ସ ମାନଙ୍କର ଯେହେତୁ କ୍ଲି କହିବାକୁ ଗଲେ ଗାର୍ଲ୍ସ ମାନଙ୍କର, ଝିଅ ମାନଙ୍କର ରଜ। ଆମେ ତାଙ୍କ ପାଇଁ ଦୋଳି କରିଥିଲୁ, ଦୋଳିରେ ଫୁଲ ଦେଇ, ତାଙ୍କ ପାଇଁ ଦୋଳି କରିଥିଲୁ, ତାପରେ ଗୋଟେ ଷ୍ଟେଜ୍ କରିଥିଲୁ। ତାଙ୍କର ସିଙ୍ଗିଙ୍ଗ ହୁଏ। ଡ଼୍ୟାନ୍ସିଂ ହୁଏ। ତାପରେ ଆଉ ଗୋଟେ ପ୍ରତିଯୋଗିତା ରଖିଥିଲୁ। ପୁଚି, ଚେୟାର ମ୍ୟୁଜିକ, ତାପରେ ଚୁ ଯୋଉ ଆପଣ ଜାଣିଛନ୍ତି ଝୋଟୋ ଯୋଉ ମୁରୁଜରେ ଆମର କରନ୍ତି, ସେମିତିରେ ଗୋଟେ ପ ପ୍ରତିଯୋଗିତା ରଖିଥିଲୁ, ଆଜ୍ଞା। କିଏ ଫାଷ୍ଟ, ସେକେଣ୍ଡ ଥାର୍ଡ ହୁଅନ୍ତି ତାଙ୍କୁ ପ୍ରାଇଜ ଦିଆ ହୁଏ ଆଉ ସେମତି ଆମର ହୁଏ। ତାପରେ ଆମର ଯେତିକି ଏରିଆର ମାନେ ଆମ ଗାଁର ଯେତିକି ସାହି ଅଛି ତାଙ୍କ ଭିତରେ ସାହି ସାହି ଭିତରେ ଗୋଟେ ପିଲା ବଛା ହୁଅନ୍ତି ଏ ଗେଟ ତିନିଟା ସାହି ଭିତେରେ ତାଙ୍କର ଏଗାର ଟିମ୍, ଆମର ଏଗାର ଟିମ୍, ତାଙ୍କର ଏଗାର ଟିମ୍। ତାଙ୍କ ଭିତରେ ଗୋଟେ କ୍ରିକେଟେ ପ୍ରି ପ୍ରିମିୟର ଲିଗ୍ ହୁଏ ତାଙ୍କ ଭିତରେ ଏମତି ଖେଳ ହୁଏ। ଯିଏ ଜିତେ ତାଙ୍କୁ ଏମତି ପ୍ରାଇଜ୍ ଦିଆ ହୁଏ ଆଉ।
ହୁଁ ହୁଁ।
ତ ଭାଇ ଆପଣ କୁଆଡେ କୁଆଡେ ଯାଇଥିଲେ ବୁଲିବାକୁ ରଜରେ?
ମୁଁ ଯାଇସଥିଲି କପିଳାସ, ଘଟଗାଁ ତାପରେସ କପିଳ ଢେଙ୍କାନାଳ ସାଇ ମନ୍ଦିର ଏମିତି ବୁଲାବୁଲି କରିଥିଲି ତାପରେ ମୁଁ ବି ନିଜେ କ୍ରିକେଟ ଖେଳିଥିଲି ପିଲାଙ୍କ ସାଙ୍ଗେ ଯୋଉ ଟୁର୍ଣ୍ଣାମେଣ୍ଟ ଆମର ହେଇ ଥିଲା ତାପରେ ଲାଷ୍ଟ ଲାଷ୍ଟ ରଜରେ ଆମେ ବସି କରିଥିଲୁ ଯୋଉ ଟୁର୍ଣ୍ଣାମେଣ୍ଟ ହେଇଥିଲା ଟୁର୍ଣ୍ଣାମେଣ୍ଟ ଆମର ହେଇଥିଲା ଯିଏ କରିଥିଲେ ପନସର ସିଏ ଦେଇଥିଲା ଆମର ଭୋଜି ତାଙ୍କର ସାଙ୍ଗେ ଭୋଜି ବହୁତ ଧୁମଧାମ ରେ ଆମର ପାଳନ କରି ଥିଲୁ ଲାଷ୍ଟ ରଜ ଦିନ ଯୋଉଠି ଆମର ର ରଜ ମହୋତ୍ସବ ହୁଏ ସେଇ ଜାଗାରେ ପାଳନ କରିଥିଲୁ ଆଉ।
ହୁଁ ହୁଁ।
ଆପଣଙ୍କୁ ସିଙ୍ଗିଙ୍ଗ ଭଲ ଲାଗେ କି ଡ୍ୟାନ୍ସିଂ?
ମତେ ସେ ଦିଟା ଭିତରୁ କିଛି ବି ଭଲ ଲାଗେନି।
ତାହେଲେ ଆପଣ ସିଂଗିଂଗ ଗାଆନ୍ତି
ଏମିତି ବରଯାତ୍ରୀରେ ନାଚିବାକୁ ଭଲ ଲାଗେ ନହେଲେ ନାଇଁ।
ଆଜ୍ଞା ତ ଆପଣ ସିଙ୍ଗିଙ୍ଗ କେବେ ଗାଆନ୍ତି ଖାଲି ଏମିତି ନାଚନ୍ତି ଆଉ।
ଆପଣଙ୍କୁ କଣ ଭଲ ଲାଗେ?
ମତେ ଦଉଟାଙ୍କ ସିଙ୍ଗିଙ୍ଗ ବି କରେ ତବଲା ଆପଣ ଜାଣଛନ୍ତି ତବଲା କଣ କି ଖୋଳ? ତବଲା ବଜାଏ, ଗୀତ ଗାଏ, ଡାନ୍ସିଂ କରେ।
ଆମ ଠାକୁରଙ୍କ ଙ୍କ ଗାଁ ମନ୍ଦିରରେ ଅଛି ବିଭିନ୍ନ ବାଦ୍ୟ ଯନ୍ତ୍ର।
ଆଜ୍ଞା ଆପଣ ଆପଣ ଜାଣିଛନ୍ତି ଅଷ୍ଟପହରୀ ଗୋଟେ ଜିନିଷ ଅଷ୍ଟପହରୀରେ ଆମର ସଙ୍ଗୀତ ହୁଏ। ସେଠି ସଙ୍ଗୀତ ଗାଏ ତାପରେ ତବଲା ବଜାଏ। ତାପରେ ଅଷ୍ଟପହରି ଗୋଟେ ଯାଆନ୍ତି ବି ସେଠି ଡନ୍ସିଂ ବି କରେ। ଆଜ୍ଞା।
ଓ ଭାଇ ଆପଣଙ୍କ ଆଡେ କେମିତି ଚାଷ ଚାଲିଛି? ଧାନ ଆଗ
ଚାଷ ଏବେ ତ ଆମ ଆଡେ ବର୍ଷା ହେଲା ଏ ତିନି ଦିନିଆକ ବିଲରେ ଏବେ ପାଣି ରହିଲା ଏବେ ଚାଷ କରି ତଳି ପକେଇଛନ୍ତି। ତାପରେ କୋଡିଏ ପଚିଶ ଦିନ ଭିତରେ ତଳି ଆମର ହେଇଯାଏ। ତଳି ହେଇଗଲା ପର ଦେ ଯେହେତୁ ତଳି ହେଇଗଲା ପରେ ବର୍ଷା ହେଲେ ବିଲରେ ପାଣି ରହିଲେ ତାପରେ ଲୋକ ଚାଷ କରନ୍ତି। ଚାଷ କଲା ପରେ ଦେଖିକି ଆମର ବିଲରେ କେତେ ପାଣି ମାତ୍ରା ଅଛି। ସେମିତି ତଳି ରୁଅନ୍ତି ତାପରେ ଦେଖିକି ରୁଅନ୍ତି ଆଉ।
ହୁଁ
ହୁଁ ଆଉ ଏବେ ବି ଆମର ହୁଏ ବର୍ଷା ସିଜନ୍ ନା ଅ ବାଇଗଣ ତାପରେ ଜହ୍ନି କଲରା, ଭେଣ୍ଡି, ଆଜ୍ଞା। ଆଜ୍ଞା ତାପରେ ବି ବର୍ଷା ସିଜିନରେ ପ୍ରାୟ ଛ ତୁ ଚାଷ ଆମ ଘରେ ହୁଏ।
ହୁଁ ସାରୁ ବି ଲଗାନ୍ତି।
ଆଜ୍ଞା ସାରୁ ବି ଫେମସ୍ ବି ଫେମସ୍ ବି, ସାରୁ ବି ପ୍ରାୟତଃ ଅଧିକାଂଶ ଲଗାନ୍ତି। କାରଣ ସାରୁ ଲଗେଇଦେଲା ପରେ ବର୍ଷା ସିଜିନରେ ସିଏ ଅଧିକାଂଶ ହିଁ ବଢ଼ିଯାଏ ନା। ତାପରେ ବର୍ଷା ସିଜିନରେ ଯାହା ଗଛ ବଢ଼ିଲା ପରେ ସାରୁଟା ଆମର ଖରା ସିଜିନରେ ହୁଏ, ଆଜ୍ଞା।
ତ ଆମର ବି ଚାଷ ହେଇଛି ଚାଷ। ଜହ୍ନି, କାକୁଡି
ଆପଣ କେବେ, ଆପଣ କେବେ ଧାନ ଯୋଉ ରୁଆ ହୁଏ ବିଲକୁ ଯାଇ ଭାତ ଖାଇସନ୍ତି?
ଭାତ?
ଆଜ୍ଞା ଯୋଉ ବିଲେରେ ଆମର ମଜୁରିଆ ଯାଆନ୍ତି ତାଙ୍କ ପାଇଁ ଭାତ ନେଲାବେଳେ ତାଙ୍କ ସାଙ୍ଗେ କେବେ ବସିକି ଖାଇଛନ୍ତି?
ନାଁ, ନେଇକି ଯାଇଚି ଅନେକ ଥର କିନ୍ତୁ ଖାଇନି କେବେ।
ଧରିକର ଆପଣ ନେଲେ ତାଙ୍କ ସାଙ୍ଗେ ନ ଖାଆନ୍ତୁ ଆପଣଙ୍କ ବାପା ସାଙ୍ଗେ କି ଆପଣଙ୍କ ଦାଦା ସାଙ୍ଗେ ବିଲରେ ବସି ଖାଇବାର ଗୋଟେ ଅଲଗା ମଜା କାରଣ ବିଲ ଭାତ ଘରେ ଖାଇବେ ସେଇ ଭାତ ଅଲଗା, ବିଲରେ ଖାଇଲେ ସେଇ ଭାତ ଆଉ ଟିକେ ଅଲଗା ଆଉ। କିନ୍ତୁ ବିଲରେ ଭାତ ଖାଇଲା ବେଳେ ଗୋଟେ ଅଲଗା ମଜା ଥାଏ।
ଅଲଗା ସ୍ଵାଦ ଲାଗେ।
ଆଜ୍ଞା ଅଲଗା ସ୍ଵାଦ ଗୋଟେ ଲାଗେ, ସେଇ ତରକାରୀ ଆପଣ ଖାଇବେ କିନ୍ତୁ ବିଲରେ ସେ ତରକାରୀ ଖଲି କିମ୍ବା କଦଳୀ ପତ୍ର କିମ୍ବା ଆମର ଯୋଉ ଅଛି ହୁଁ, ଠୋଲା କିମ୍ବା ହଁ ମୋର ଗୋଟେ ଅଛି ଉଁ ଗଛଟା ନାଁ ମନେପଡୁନି ଆମର ଏ କି ଗଛ ସଇ ଆମ ବିଲରେ କି ଗଛ ଅଛି? ଯୋଉଟା ପଟା ହୁଏ, ନମ୍ପା ବିଲରେ? ଏ ଯୋଉ ଆମର ଭାଇ ବିଲ ଆଉ ଗଛର ନାଁ ମନେ ପଡୁନି ସେଇ ପତ୍ରରେ ଭାତ ଖାଆନ୍ତି ଭଲ ଲାଗେ ଭାତ ଖାଇବାକୁ ବିଲରେ ଆଉ। ଶାଗୁଆନୀ ପତ୍ର। ଆପଣ କେବେ ଖାଇଛନ୍ତି, ଶାଗୁଆନୀ ପତ୍ରରେ ଭାତ ଆଉ କଦଳୀ ପତ୍ରରେ? ବିଲରେ ଭାତ ଖାଇବାର ମଜା ଶାଗୁଆନୀ ପତ୍ର, ଖଲିତ ଭାଗ୍ ଲାଗେ। କିନ୍ତୁ ଶାଗୁଆନୀ ପତ୍ରରେ ଖାଇବାରେ ପ୍ରୟୋରୋଟି ଭଲ ଲାଗେ ଆଉ, କଦଳୀ ପତ୍ର ଶାଗୁଆନୀ ପତ୍ର। ତାପରେ ସାରୁ ପତ୍ର।
ହୁଁ।
ଏଇ ତିନିତାଙ୍କରେ ଭା ଆଜ୍ଞା।
ଏବେ ମୁଁ କରିପାରିବି?
ଆଜ୍ଞା ଆପଣ କରନ୍ତୁ ଆପଣ କରାନ୍ତୁ ଦେଖିବା ମୋ କତିକି କଲ୍ ଲାଗୁଛି କି ନାହିଁ। ଆପଣ କାଟନ୍ତୁ ଆପଣଙ୍କ ଆଡୁ।